ହାଲୋ। କୋଉଠି ଅଛ?
ହଁ ଏଇ ଛାତ ଉପରେ ବସିଚି।
ଚାଲିଚି ନା ଠିକ୍ ରେ ସବୁ?
ହଁ ଆସୁଚି ମୋ କଥା ଶୁଭୁଚି ତ?
ଆଉ ବାମ ସେ
ମୋ କଥା। ହଁ ରୋଷେଇ କରିସାରିଲିଣି ମୋ କଥା ଶୁଭୁଛି ତ?
ମୋର ତ ଏବେ ସରିଲା ରୋଷେଇ ହେଇ। ଏଇ ଚୁଲିରେ ରୋଷେଇଟା ଟିକେ ଭଲଲାଗେ ତ ହେଇଥିଲା ଆଇଁଷ। କରିଚି ସେଇଥିପାଇଁ ରୁଟି ହେଲା ଗ୍ୟାସ୍ ରେ ତାପରେ ଭାତ ବି ହେଇରେ ମୋ ମନେ ପଡିଲା ଭାତ ଗ୍ୟାସ୍ ଟା ଲ ହେଇଛି ବାଥରୁମ୍ କୁ ପଳୋଉଥିଲି ହଉ ମୁଁ ବନ୍ଦ କରିଦେଇକି ଆସୁଚି। ଟିକେ ସବୁ ଭୁଲି ଗଲି। ଏଇନା ମୋର ଆଉ ଟିକିଏ ମନରେ ରହୁନେହିଁ କିଛି କଥା। କଁ ଓଟେ ହେଇଯାଇଚି ସ୍ମୃତିଶକ୍ତିଟା କମିଯାଇଚି ଆଉ।
ଓହୋ।
ସାଙ୍ଗେ ସାଙ୍ଗେ ଗୋଟେ ଜିନିଷ ଯୋଉଠି ରଖିଥିବି।, ଓ ସେ ପାଞ୍ଚ ମିନିଟ୍ ଭିତରେ ଯଦି କିଏ ପଚାରିବ ଏ କୋଉ କାଗଜ ପତ୍ର। କିଏ ଖାଆ ଭଲ ମନ୍ଦ ଜିନିଷ ଆଉ ଖୋଜୁଥିବି ଗଲା ଖୋଜୁଥିବି ଯିଏ ଆସ ହେଇଥିବ ଅ ନବାକୁ ସେ ଜିନିଷ ଯାଆ ଆଉଥରେ ମୁଁ। ପୁଣି ଭଲକି ଘର ଖୋଜିକି ଯାଇକି ପାଇବି ସବୁବେଳେ। ଭୁଲି ଯାଉଛି।
ହୁଁ।
ଏଇନା ସେଇ ରୋଷେଇ କଥା। ପଡିଲା ବୋଲି ମୋ ମନେ ପଡିଗଲା ମୁଁ ଗ୍ୟାସ୍ ଲାଗିଚି ବାହାରକୁ ପଳି ଆସିଲି ଗଲି ବନ୍ଦ କରିକି ଆସିନି।
ଓହୋ ଆଜିର ରୋଷେଇ କଣ କରିଚନ୍ତି?
କଣ କଣ ଗୋଟେ ସ୍ମରଣ ଶକ୍ତି ଏଇ ଦଶ ବାର ବର୍ଷ ହେଲା ମୋର ଏମିତି ହେଇଚି ଆଉ।
ଓହୋ ଆଜି କଣ କରିଚନ୍ତି ରୋଷେଇ?
ଆଉ ବାପା ବୋଉଙ୍କ ଦେହ ଭଲ ଅଛି ନା?
ଅଛନ୍ତି।
ପୁଅ ପଢ଼ୁଛନ୍ତି? ଟିଉସନ୍ ହୋଉଚନ୍ତି ନା?
ହଁ।
ହଁ। ହଁ ଛୁଆ ପାଠ ପଢିଆ ବୟସରେ ପାଠ ପଢିଲେ ଠିକ୍। ତାଙ୍କର ତ ଅଛି ତାଙ୍କର ବଡ ହେଲେ କିଣିବି ଭବିଷ୍ୟତ ନ ଗଢିଲେ ହଇରାଣ। ତମେ ଆପରେ କଣ ପାଠ ପଢିବ କଣ କହିଲ କୋଉଠି?
ଏଇ ମୁଁ ଭୁବନେଶ୍ଵର। କଟକ, ଭୁବନେଶ୍ଵର ପକେଇଚି ତ ରମା ଦେବୀରେ। ହଁ, ରମାଦେବୀରେ ପକେଇଚି ଦେଖାଯାଉ କଣ ହଉଚି।
ଆମ ଏଇ ଯାଜପୁର ଏରିଆ ଭିତରେ ତ ଅ ସେତେ ସୁବିଧା ନାହିଁ ଏତେ ଆଉ। ସେ କଟକ ଭୁବନେଶ୍ଵର ଆଡେ ହଷ୍ଟେଲରେ ରହିକି ପଢ଼ିବ ଭଲ।
ଏନ ସି ଅଛି ଏନ ସି ରେ ବହୁତ୍ ଛୁଆ ପଡୁଚ
ହଁ।
ଆଉ ଆଜି ତମେ ରୋଷେଇ କଣ କରିଚ?
ହାଲୋ।
ମୁଁ କହିଲି ରୋଷେଇ କଣ କରିଚ?
ଆଉ ବାପା ବୋଉଙ୍କ ସାଙ୍ଗରେ କୁଆଡେ ବୁଲିଆ ବୁଲି କରିବାକୁ ଯାଇଚ ନା ଛୁଆ ବେଳୁ? କୋଉ କୋଉ ସବୁ ଜାଗା କେବେ ଯାଇଥିଲ?
ଏଇ ମୁଁ ଏକ୍ସ ପରୀକ୍ଷା ସ ମୋ ପରୀକ୍ଷା ସରିବା ପରେ ଯାଇଥିଲି ପରା ପୁରୀ ଯାଇଥିଲି।
ପୁରୀ ଯାଇଚ ନା ଯାଇନ?
ହଁ ପୁରୀ ଗଲିଣି ନା ବହୁତ୍ ଥର। ମୁଁ କହିଲି ହଁ ପୁ ବହୁତ୍ ଥର ଗଲିଣି।
ହ୍ୟାଲୋ।
ହଁ ଶୁଭୁଛି।
ଆ ଜେଜେ ଜେଜେମା ଅଛନ୍ତି ନା?
ନା ନା।
ଆଉ କିଏ ସବୁ ଘରେ ଅଛନ୍ତି?
ଘରେ ଦାଦା, ଖୁଡି, ବଡ ବାପା।
ସମସ୍ତେ କଣ କରନ୍ତି?
ସମସ୍ତେ ଚାକିରି କରି, ସମସ୍ତେ ଚାକିରି କରିଚନ୍ତି ଘରେ କେହି ନାହାନ୍ତି, ହୁଁ।
ସବୁ ବେପାର?
ନାଇଁ ଚାକିରି କରିଚନ୍ତି। ହଁ ହଁ। କିନ୍ତୁ ପୂଜା ପର୍ବ ହେଲେ ଏକାଠି ହୁଅନ୍ତି ଆଉ। କାମ କେତେ ତଳେ ପଇଲେ କଣ ଆଉ। ହୁଁ।
ଆସନ୍ତି କେବେ ବାପା ଘରୁକୁ ମଝିରେ ମଝିରେ?
ହଁ ବର୍ଷରେ ଥରେ ଆସନ୍ତି ଦି ଚାରି ମାସ ରହିକି ଯାଆନ୍ତି ଦୁର୍ଗା ପୂଜା ଟାଇମ୍ ରେ।
ତମେ ମା ଛୁଆ ସବୁ ଘରେ ବାପା ସାଡେ ଆଉ ନା?
ହଁ ଆମେ ପଢୁଚୁ। ମା ବି ଏବେ ଟାଉନରେ ରହିବେ, ମୁଁ ବି କଟକ ରେ ଆଉ ଘରେ କିଏ ରହିବ।
ହ୍ୟାଲୋ।
ମୁଁ କହିଲି ହଁ ପୁଅ ଏଇକୁନା ରହିବ ଟାଉନରେ ପାଠ ପଢିବ ମୁଁ ଟକରେ ପଡିବି ମା ବି ସେମିତି ପୁଅ ପାଖରେ ରହିବ ଆଉ
ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁନି କିଛି ତ ସେଥିପାଇଁ ମୁଁ ପୁରା ପଳେଇ ଆସିଛି ବାହାରକୁ। ଆସୁନି ଠିକ ରେ ତମ କଥା ଟା
ହୁନି ମୋର ତ ପୁରା ଫୁଲ ନେଟୱାର୍ ଅଛି।
ଆମର ଏଠି ଟିକେ ଟୱାର କମ ଅଛି। ସେଇଥି ପାଇଁ ବୋଧେ ଶୁନି ଆଉ।
ହୁଁ ହୁଁ। ଆଉ ତମେ ଆଜି ରୋ
ଫୋନ ଟା ନେଇକି ଦେଖେଇଲେ ହଅନ୍ତା କୋଉଠି ତାଙ୍କର ତ ଟାଇମ ହଉନି। ଯାଇକି ଦେଖେଇବାକୁ ଫୋନ ନେଲା ମାନେ କେତେ ସମୟ ଲାଗିବ ପୁଣି ଠିକ ନାହିଁ।
ହୁଁ ସେ ରଖିଦବ ଦି ଚାରି ଦିନ ପାଇଁ।
ସେ ଦି ଦିନ ରଖିଦବ।
ହାଲୋ।
ହୁଁ।
ଆଉ ସବୁ କଣ ଖାଇଛ ଆଜି ରାତିରେ କଣ ହେଇଛି ରୋଷେଇ।
ରାତିରେ ରୁଟି ଆଉ ଚ ଚେ ହେଇଛି ସନ୍ଧ୍ୟାବେଳେ ନାଇଁ ରୁଟି ଚିକେନ। ଚିକେନ ହେଇଯାଇଛି। ରୁଟି ହଉଥିଲା। ଆଉ କିନ୍ତୁ ସନ୍ଧ୍ୟାବେେଳେ ମ୍ୟାଗିରେ ଅଣ୍ଡା ଯୋଉ ନୁହେଁ ନା କରିକି ଖାଇଥିଲୁ।
ହଁ।
ତମର।
କୋଉ ଖାଇବା ଟ ଭଲ ଲାଗେ ସାଧାରେ ନା ପିଠାପଣା ଆ
ପିଠା ପଣାରେ ମତେ କାକରା ଭଲ ଲାଗେ।
ହଁ।
ଆଉ ଦହି ବାଇଗଣ ଭଲ ଲାଗେ ଛତୁ ଟା ବି ବେଶୀ ଭଲ ଲାଗେ ପନିର ଏତେ ନୁହେ। କିନ୍ତୁ ଚିଲି ଛତୁ କି ଚିଲି ପନିର ହେଲେ ଭଲ ଲାଗେ। କିନ୍ତୁ କିଛି ବନେଇ ଶିଖିନି।
ହ୍ୟାଲୋ।
ହଁ ଶୁଭୁଛି। ମୁଁ କହିଲି ସବୁ ମତେ ଭଲ ଲାଗେ କି ଯୋଉଟା ଭଲ ଲାଗେ ମୁଁ ଗୁୁରା କିଛି ବନେଇ ଶିଖେନି ହଁ।
ହ୍ୟାଲୋ ହ୍ୟାଲୋ। ଶୁଭୁଛି ତମେ କହିଯା। ହଁ।
କରନା ଗୋଟେ ମିନିଟ।